ହାଲୋ ଦିଦି।
କଣ କରୁଛୁ?
ଏ ଏମିତି ବସିଥିଲି, ଆଉ ତମେ
ହଁ ମୁଁ ବି ଏମତିଆ ବସିଥିଲି ଟିକେ ଆଉ- ଆଉ ଖାଇଲୁଣି?
ହଁ ଏବେ ଖାଇକି ଉଠିଲି, ତମେ ଖାଇନ କି ଆହୁରି
ଉ ହଁ ହଁ ଖାଇ ସାରିଲିଣି।
କଣ ଖାଇଲ?
ମୁଁ ଭାତ, ତରକାରୀ ଆଉ ପାମ୍ପଡ଼। ତୁ କଣ ଖାଇଲୁ?
ମୁଁ ରୁଟି, ତରକାରୀ ଖାଇଲି।
ଆଛା ଆଉ ଘରେ ସମସ୍ତେ କଣ କରୁଛନ୍ତି?
ମା ତ ଶୋଇ ପଡ଼ିଛି। ବାପା ଦୋକାନରେ ଅଛନ୍ତି। ଆଉ ସୁଇଟି ଖେଳୁଛି ଆଉ-
ଆଛା ସୁଇଟି କେମିତି ଅଛି?
ହୁଁ ଏ ସୁଇଟିର ଦି ଦିନ ହେଲାଣି ବହୁତ ଦେହ ଖରାପ ଅଛି। ଏବେ ଟିକେ ମେଡିସିନ ଖାଇଛି। ତ ଟିକେ ଭଲ ଭାବୁଥିବ ବୋଧେ, ସେଇଥିପାଇଁ ଖେଳୁଛି ଆଉ
ଆଛା ଆଛା କଣ ଜର ହେଇଥିଲା, ନା କଣ?
ହୁଁ, କହିଲି ପରା ଜର ହେଇଥିଲା। ଆଉ ତମ ଘରେ କଣ କରୁଛନ୍ତି ସମସ୍ତେ?
ହଁ ସମସ୍ତେ ଅଛନ୍ତି, ଯିଏ ଯାହା ବାଟେ ଆଉ ମା ତ ଦୂର ଦର୍ଶନ ଦେଖୁଛି ଆଉ ବାପା ଅଛନ୍ତି ଦୋକାନ ରେ
ହୁଁ ଏ ଦି ଦିନ ପୂର୍ବରୁ ପଖାଳ ଦିବସ ଯାଇଥିଲା ତମ ଘରେ ପାଳିଲ ପଖାଳ ଦିବସ?
ହଁ ହଁ ଏଇଟା କିଏ ନପାଳେ ଓଡିଆ ହିସାବରେ ତ ଏଇଟା ସିଓର ମାନେ ନିଶ୍ଚିତ ରୂପେ ପାଳିବାକୁ ପଡିବ। ତ ଆମର, ତମର ପାଳିଚ ନା ନାଇଁ? କଣ କଣ ସବୁ ଆଇଟମ ହେଇଥିଲା?
ଆମର ପଖାଳ ହେଇଥିଲା, ବଢି ଚୁରା, ଶାଗ ଭଜା, ଆଉ ଆଳୁଚକଟା ଆଉ ତମ ତମ ଘରେ
ଆଛା, ବଢିଆ ତ ହେଇଥିଲା, ଆମର ବି ପଖାଳ ଭାତରେ ଲେମ୍ବୁ, ଦହି ପକେଇକି ପଖାଳ ଭାତ ଆଉ ବଢିଚୁରା, ଶାଗ ଆଉ ଆଳୁ ଭଜା ବାଇଗଣ ଚକଟା ଆଉ ପାମ୍ପଡ।
ଆରେ ବାଃ, ଆମଠୁ ତ ତମର ଆହୁରି ଅଧିକ ହେଇଥିଲା।
କେତେଳ ର କଥା କେତେଳଳେ କେମିତି ହେଇଯାଏ ପରିବା ପତ୍ର ସବୁ କିଛି କିଛି ଯଦି ଥିବ ଘରେ, ତାହେଲେ କିଛି ଗୋଟେ ହେଇଯିବା କଥା ଆଉ କଣ, ନହେଲେ କଣ
ଆଉ
ତୁମର ପସନ୍ଦର ଖାଦ୍ୟ କଣ?
କିଛି ନହିଁ ଯୋଉ ତରକାରୀ ଭଜାରେ ଆଳୁ ପଡିଛି ସେଟା ମୋର ପସନ୍ଦ କହେ ଚଳେ, ତୋର କଣ
ମତେ ଟମାଟୋ ଭଜା ବହୁତ ପସନ୍ଦ।
ଆଛା, ଆଉ ତାହେଲେ ପିଠାପିଠି, ପିଠାରେ କଣ ପସନ୍ଦ ତତେ
ମତେ ପିଠାରେ -କାକରା ଆଉ ତମକୁ ତ ଚନ୍ଦ୍ରକାନ୍ତି, ତମେ ବହୁତ କହୁଥିଲ
ତ ଚନ୍ଦ୍ରକାନ୍ତି ବହୁତ ପସନ୍ଦ, ମତେ ତ ବହୁତ ଭଲ ଲାଗେ ସେ ଆଉ ପୁଣିଥରେ ମାନେ ସେଇଟା କଣ ଯେ ମୋ ମା ହାତ ତିଆରି ଚନ୍ଦ୍ରକାନ୍ତି ମ ମତେ ବହୁତ ଭଲ ଲାଗେ ସେପଟେ ଆଈ ଘରକୁ ଗଲେ ବି ଆଈ ଚନ୍ଦ୍ରକାନ୍ତି ନିଶ୍ଚିତ ରୂପେ କରିକି ଖୁଆଇକି ଛାଡିଥାନ୍ତି।
ହୁଁ ମୁଁ ପ୍ରଥମଥର ମୋ ଜୀବନରେ ଚନ୍ଦ୍ରକାନ୍ତି ବି ତୁମ ହାତରୁ ଖାଇଥିଲି। ଆଉ ମୋ ଜୀବନରେ ତ ମୁଁ କେବେ ଚନ୍ଦ୍ରକାନ୍ତି ବୋଲି ପିଟା ଅଛି ଜାଣିିନଥିଲି, କିନ୍ତୁ ତମେ ପ୍ରଥମ ଥର ଦେବାରୁ ମୁଁ ବହୁତ ଆ ଖୁସି ଖ ହେଇ ଯାଇଥିଲେ ଯେ ମୁଁ ଗୋଟେ ନୂଆ ପିଠା କ ନୂଆ ପିଠାର ସ୍ଵା ତ ଚାଖିବାକୁ ଉ ଯାଉଛି ବୋଲି।
ହଁ ସେଇଟା ତ ସ ମାନେ ଆଜିକାଲି ବ୍ରହ୍ମପୁର ସହରରେ ମଧ୍ୟ ସବୁ ଠା ଦ ମିଠା ଦାନରେ ବିକା ହୋଇଛି ବା ମାନେ ଗୋଟେ ଗୋଟେ ପିସ୍ ପିଛା ପାଞ୍ଚ ଟଙ୍କା ନା ଦଶ ଟଙ୍କା ହିସାବରେ ବୋହୁତ ଲ ଭଲ ଥାଏ। କିନ୍ତୁ ବାକି ମତେ ମୋ ମା ହାତ ତିଆରି ଚନ୍ଦ୍ରକାନ୍ତି ହିଁ ବୋହୁତ ଭଲ ଲାଗେ।
ହତା ରନ୍ଧା ଖାଦ୍ୟ ଆଉ କଣ କିଏ କରିପାରିବ ନା କିଏ ନେଇପାରିବ।
ବି ଯାହାବି କିଛି ଯୋଉଠି ଯାହାବି କିଛି ବାହାରେ ଯେତେ ହୋ ଯେ ତ ବିଭିନ୍ନ ପ୍ରକାରର ଖାଇବା ଯେତେ ଅ ମାନେ କଷ ଜିନିଷ ଖାଇଲେ ମଧ୍ୟ ଘର ତିଆରି ଖାଇବା ହିଁ ସବୁଠୁ ଭଲ ଲାଗେ।
ହୁଁ ଆଉ ତମେ ଏବେ କଣ ତମର ପରୀକ୍ଷା ବଳ ବାହାରି ଗଲାଣି?
ନା ନା ପାଞ୍ଚଟ ର ପରୀକ୍ଷା ଫଳ ବାହାରିଛି। ଆଉ ଗୋଟେ ଶେଷ ପରୀକ୍ଷାର ଫଳ ବାହାରିନି, ସେଇଟା ବାହାରିଲା ପରେ ହିଁ ମୁଁ ତାକୁ ଧରି କିଛି ମାନେ ପରବର୍ତ୍ତୀ ପଢାପଢି କଥା ଭାବିବି ତମର ସବୁ କେମିତି କଣ?
ହଁଁ ମୋର ସେମିତି ପଢା ପଢି ଚାଲିଛି, ଆଉ ମୋର ତ ଏବେ ଦୁଇଟି ପରୀକ୍ଷା ହିଁ ହୋଇଚି। ଆ ପରୀକ୍ଷା ଫଳ କେବଳ ଗୋଟିଏ ପ୍ରଥମରେ ହିଁ ବାହାରିଚି।
ଆଛା ଏମିତି ତାହେଲେ ଆଛା ଆଉ ତାହେଲେ ତମେ ବି ବିଦ୍ୟାଳୟ ମହାବିଶ୍ୱବିଦ୍ୟାଳୟ ଯାଇନ?
ନାଇଁ ଏଇ ଯାଉଥିଲି, ଏଇ କେତେ ଦିନ ବନ୍ଦ ଅ ଅଛି ତ କଣ ପାଇଁ କିଛି କାମ ଅଛି ବୋଲି ତେଣୁ ଯାଉନି ଆଉ।
ଆଚ୍ଛା ଆଚ୍ଛା ହଁ ହଉ ତମେ ତାହେଲେ ଯିବା ଆସିବା କେମିତି କର? ସବୁ କିଏ ନେଇକି ଛାଡା ନେବା ଆଣିବା କରନ୍ତି କି?
ମୁଁ ଭାଇ ନେଇକି ନେବା ଆଣିବା କରେ ମତେ।
ଆଛା ଆଉ ସୁଇଟି କଣ କରୁଛି ଏବେ, ନା ସେ ଖେଳୁଛି?
ନାଇଁ ସୁଇଟିି ଖେଳୁଥିଲା, ଏବେ ମା ଉଠିଲା ତ ମା ଏବେ ତାକୁ ଖୁଆଇଦବ।
ଓହୋ ତାର ରାତିରେ କଣ ଦ କ୍ଷୀର ଭାତ ନା ଆଉ କିଛି ଖାଉଛି?
ହୁଁ ସେ କ୍ଷୀର ଭାତ ଖାଉଚି, ଆଉ ଯଦି ତାକୁ ଅ ଅଣ୍ଡା ବୋହୁତ ପସନ୍ଦ କେତେବେ ବେଳେ ନେଇକି ଆମେ ବାହାର ତାକୁ ଅଣ୍ଡା ଖାଇଦୋଉ, କାରଣ ଘରେ ତ ଆମର ନିରାମିଷ କିଏ ତ ଘରେ ଖାଆ ଆମିଷ ଜାତୀୟ ଖାଦ୍ୟ।
ହଁ ସେଇଟା ତ ସବୁଠୁ ଭଲ କଥା ଏକା ଆଜିକାଲି ଆମିଷରେ କାହାକୁ ମାରିକି ମିଳ କଣ?
ତମେ ଯିବ ବୋଲି ଭାବିଛ ନା କଣ ପୁରୀ?
ଦେଖିବା କେବେ ତ ଯାଇନି ହଁ ଯଦି ହବ ଜଗା ଡୋରି ଲାଗିଲେ ତ ଯିବି ଆଉ, ସେଇଟା କିଛି ନାହିଁ ବାକି ମୁଁ ଭାବିନି ଏବେ ଯାଏଁ କାହିଁକିନା ଯୋଉ ପ୍ରକାର ଭିଡ ହଉଛି ଭଗବାନ ସେ ଘରେ ବସିକି ଦୂରଦର୍ଶନ ରେ ଦେଖ ଦେବାଟା ଆହୁରି ଭଲ ହବ ବୋଲି ଭାବିବି କିନ୍ତୁ ସେମିତି କିଛି କହିବା କଥା ନାଇଁ ଦେଖିବା ତମର କିଛି ଅଛି କି ଯୋଜନା?
ନା ନା ସେମିତି କିଛି ନାହିଁ ଆମେ ତ ଭାବିଛୁ ଆମ ପାଖରେ ଥିବା ଖଲିକୋଟ ମନ୍ଦିରକୁ ଯିବୁ। ବୁଲି।
ଆଛା ହଁ ତମର ତ ସେ ପାଖାପାଖି ଅଛି ନା ତ ତମେ ସେଇଠୁ ଯାଇି କିଏ ବି ଆସିପାରିବ ମାନେ ସେଇଟା ବି ତ ସେଇ ପୁରୀ ଭଳି ଅନୁଭୂତି ହୁଏ।
ହୁଁ।
ଆଉ ତାହେଲେ କଣ କୋ ମାନେ କଣ ପରୀକ୍ଷା ପରେ ମାନେ କଣ ଭାବିବ ଆଉ କଣ କରିବ ଆଗକୁ।
ଭାବୁଛି ସରକାରୀ ଚାକିରୀ ପାଇଁ ପଢାପଢି କରିବି ବୋଲି।
ହୁଁ ଆଉ ତମ ଭାଇ।
ମୋ ଭାଇ ଏବେ ତାର ବାହାରେ ସିଏ ଏବେ କେତେ ଦିନ ପାଇଁ ଘରକୁ ଆସି ଏବେ ପୁଣି ଥରେ ସେ ତା ଚାକିରୀ ପାଇଁ ପଳେଇଲା ବାହାରକୁ କେରଲାକୁ।
ଓହୋ ହୋ ହଁ ହଁ। ଆଉ ସୁଇଟି ଖାଇ ସାରିଲା।
ହୁଁ ଏବେ ଖାଇ ବସିଛି ସିଏ ମା ଖୁଆଉଛନ୍ତି ତାକୁ।
ଓହୋ ହୋ ଆଉ ତାହେଲେ କଣ କହୁଛ ରଥଯାତ୍ରା କୁ ଯିବା କି?
ନା ନା ଆମ ଘରେ ତ ମତେ ଛାଡିବେନି ତମେ ଯିବ ଯଦି ଜା ତମ ସାଙ୍ଗସାଥି ସହ।
ହଉ ଦେଖିବା ନା ନା ମୋର ବି ସେମିତି କିଛି ମାନେ ସ ହେଇନି। ଠିକ ହେଇନି ଦେଖ ଦେଖିବା ହବ ଯଦି ଯିବି ସେମତି କିଛି ନାହିଁ ସୁବିଧା ତ ନାହିଁ ଦେଖାଯାଉ କଣ ହଉଛି।
ଓହୋ ହୁଁ।
ଏବେ ତ ଆହୁରି ରଥଯାତ୍ରା ସମୟ ଏପଟେ ସ୍ନାନ ପୂର୍ଣ୍ଣିମା ବି ଆଗକୁ ଆସିଲାଣି ତ ଏବେ ତ ଆଉ ରୁମ୍ ମାନେ ବି ମିଳୁନି ଏତେ ସହଜରେ ରୁମ ମିଳିଲେ ବି ଭଡା ବହୁତ ଅଧିକ ତ ଯଦି କିଛି ସୁବିଧା କି କାହା ଚିହ୍ନା ଜଣା ସମ୍ପର୍କରେ ଯଦି କିଛି ମିଳୁଛି ତାହେଲେ ମୁଁ ଯିବାକୁ ଭାବିବି ନହେଲେ ଦେଖିବା ଘରେ ବସି ହିଁ ଦର୍ଶନ କରିବି ପରେ କେବେ ଯିବୁ। ପୁଆ
ହୁଁ ବାହୁଡା ସମୟରେ ଗଲେ ବହୁତ ଭଲ ହେଇଥାନ୍ତା।
କଣ ପା
ବାହୁଡା ସମୟରେ ମୋ ଅନୁସାରେ ବାହୁଡା ସମୟରେ କମ ଗହଳି ହବ ବୋଲି ଭାବ ଭାବୁଚି ମୁଁ ଆଉ।
ନା ନା ସେମିତି କିଛି ନାହିଁ ଦେଖୁଛ ସାଧାରଣତ ମାନେ ସାଧାରଣ ଦିନରେ ବି ଜଗ ଜଗା ପାଖରେ ବହୁତ ଭିଡ ରୁହେ ତ ଏଇଟା ବି ଭାବି ଭାବି ଭୁ ଯେ ଏ ବାହୁଡାରେରେ କମ ରହିବ ବୋଲି ଦେଖୁଛ ନା କାହାର କେଉଁ ପ୍ରକାର ଅସୁବିଧା ହେଇଥାଉଛି ବାକି କିଛି ନାହିଁ ଆମ ପୋଲିସ ଭାଇ ମାନେ ଥାନ୍ତି ଏବେ ତ ଆହୁରି ଦସ ଦଶ ହଜାର ପୋଲିସ ର ଆୟୋଜନ କରାଯାଇଛି ସବୁ କିିଛି ସୁରକ୍ଷିତ। ଶିକ୍ଷା ଦେବା ପାଇଁ ତ କିଛି ହବ ନାହିଁ ବୋଧ ବି ସବୁ କିଛି ସୁରକ୍ଷିତ ଭାବେ ହେଇଯିବ।
ହୁଁ ତୁମେ ଜାଣିଛ ଜଗନ୍ନାଥ ମନ୍ଦିରରେ ତିନିଶହ ପଁସଠିଦିନ ମାନେ ତିନିଶହ ପଁଷଠି ଦିନ ନୁହେଁ ଯୋଉ ଗୁଣ୍ଡିଚା ମାଙ୍କ ପାଖରେ ଯେତେବେଳେ ଠାକୁର ଯାଆନ୍ତି। ସେଇ ସମୟରେ ଠାକୁରଙ୍କୁ ଯାଇ ସେଇ ମ ଗୁଣ୍ଡିଚା ମନ୍ଦିରରେ ଦେଖିଲେ ଅଧିକ ପୁଣ୍ୟ ମିଳିଥାଏ। ପୁରୀ ମନ୍ଦିର ଦେଖିବା ଅପେକ୍ଷା।
ହଁ ଏମିତି କିଛି ଶୁଣିଛି ବାକି ମୁଁ ଠିକ ସେ ଜାଣିନି କି ଆଜି ଯାଇ କେବେ ଯିବାର ବି ସେ ସୁଯୋଗ ପାଇନି। ତ ଦେଖିବା ଭଗବାନ। ଜଗାର ଡୋରି ଲାଗିଲେ ମୁଁ ବୋଧେ ହୁଏ ଆଗକୁ ଯାଇପାରିବି କି କଣ ଜଣ ନାହିଁ ଦେଖିବା ଯଦି। ତମେ ଯିବ ତମ ପରିବାର ସହ କି କଣ ତମେ ଯଦି। ଚାହିଁ ମତେ କହିପାରିବ ପଦଟେ ଆଟଲିଷ୍ଟ ମାନେ ମୁଁ ଘରେ ପଚାରିକି ତମକୁ ଜଣେଇବି।
ହୁଁ ହୁଁ ଠିକ ଅଛି କହିବି କହିବି। ଆଉ ତମ ଦେହ ଭଲ ଅଛି।
ହଁ ମୋର ଦେହ ଭଲ ଅଛି ଆଉ ତମ ଶେଷ ରବିବାର କେମିତି ଥିଲା କୁଆଡେ ବୁଲାବୁଲି ଥିଲା କି ନାଇଁ।
ହ ନାଇଁ ଶେଷ ଶେଷ ରବିବାରେ କେବଳ ମୁଁ ମୋ ସାଙ୍ଗଙ୍କ ଘରକୁ ଯାଇଥିଲି। ଏବଂ ତାଙ୍କ ସହ କିଛି ଆଲୋଚନା କଲି ପୁଣି ଫେରି ଆସିଲି ମୋର ସେଇଭଳି କିଛି ଆନନ୍ଦ ମୁଁ ସେଇ ରବିବାର ଚାନି ଆଉ ତୁମର ଦିଦି।
ମୁଁ ଏମିତି ଏକ ଯାଇଥିଲି ଭଞ୍ଜନଗର ସାଇ ମନ୍ଦିର ବୁଲିବାକୁ ଯାଇଥିଲି ଆଉ ଭୁବନେଶ୍ଵରର ଇସ୍କନ ମନ୍ଦିର ଏମିତି ସବୁ ସେ ମାନେ ଭୁବନେଶ୍ୱର ଭହନ ମାନେ କ କାହାକୁ କିଏ ସମ୍ପର୍କ ନାହିଁ ବାକି ଆମେ ସବୁ କିଛି ବାସ୍ ଖାଲି ଭାବିକି ଆମେ ଚାରି ଜଣ ସାଙ୍ଗ ମିଶିକି ସବୁ ଯାଇଥିଲୁ ଆଉ।
ଓ ମୁଁ ବି ଥରେ ଯାଇଥିଲି ଭୁବନେଶ୍ଵର ଇସ୍କନ ବହୁତ ଦେଖିଥିଲି। ବହୁତ ଭଲ ଥିଲା ସେ ଜାଗାଟି। ପୁଣି ଇଚ୍ଛା ଅଛି କେବେ ପୁଣି ଥରେ ଭେଟିବି ବୋଲି ସେ ଜାଗାକୁ ଯାଇ ଠାକୁରଙ୍କୁ। ଦେଖିବା ଭଗବାନଙ୍କ ଇଚ୍ଛା କେବେ ପୂରଣ ହଉଛି ତାହା
ହଁ ବିଶେଷ କରି ଈ କନ ରେ ସେ ଯୋଉ ସଂକୀର୍ତ୍ତନ କୀର୍ତ୍ତନ ସମୟଟା ଭଗବାନ ଏତେ ସୁନ୍ଦର ଏତେ ମନମୁଗ୍ଧକର ବହୁତ ଆନନ୍ଦ ମିଳେ ମାନେ ଉଁ ଜୀବନ ହିଁ ସମ୍ପୂର୍ଣ୍ଣ ହେଲା ପରି ଅନୁଭୂତି ହୁଏ।
ହୁଁ। ଏଇ ମାୟା ସଂସାରର ତ ମତେ ସେଇ ଜାଗା ହିଁ ବହୁତ ଭଲ ଲାଗିଥାଏ।
ହଁ ଆଜିକାଲି ମାନେ ଭଗବାନଙ୍କ ଆଡକୁ ଢଳିବା ସହଜ ନୁହେଁ ଆଉ ଯିଏ ଢଳିଛି ସିଏ ଭଗବାନଙ୍କ ପସନ୍ଦ କହିଲେ ଚଳେ।
ହୁଁ ଭଗବାନଙ୍କ କୃପା ଏସବୁ
ହଁ ସେମିତି ହିଁ କହିପାରିବା। ହଉ ହଉ ତମେ ପଢ଼ା ପ କଣ କହିଲ?
ତମେ କେତେବେଳେ ରାତିରେ ଶୋଉଥାଉ?
ମୁଁ ଏମିତି ଦଶଟା ତିରିଶ ନହେଲେ ଏଗାର ଟା ଭିତରେ ଶୋଇ ପଡେ ତମେ?
ଟା ଦଶଟା ତିରିଶ ମତେ ଏତେ ରାତି ଯାଏଁ ପସନ୍ଦ ନୁହେଁ ଚେତା ରହିବା ପାଇଁ। ହଁ
ହଉ ପଢାପଢି ଭଲସେ କରାକରି ପଢାପଢି କରୁଥା ନିଜ ଦେହର ଯତ୍ନ ନେଇ ପାଠପଢ।
ହୁଁ। ତୁମର ବି ଆଶୀର୍ବାଦ ରହୁ ମୋ ଉପରେ ଯାହା ଦ୍ଵାରା କି ମୁଁ ସରକାରୀ ଚାକିରୀ ପାଇଁ ମୋ ବାପା ମା ତାଙ୍କ ପାଇଁ ମୁଁ ଗର୍ବ ହେଇପାରେ ଯେଭଳି
ହଁ ନା ସେମିତି କିଛି ନୁହଁ ମୋ ଆଶୀର୍ବାଦ କଣ ଭଗବାନଙ୍କ ଆଶୀର୍ବାଦ ରହିଲେ ସବୁ କିଛି ହବ। ଅଁ ହଉ ପାଣି ପିଆପିଇ କରୁଥା ଏବେ ତ ଖରା ଯୋଉ ପ୍ରକାର ହଉଛି ଆଜି କାଲି ଅଧା ରୋଗର ସମାଧାନ ହଉଛି ପାଣି ପିଇବା ଠିକ ସେ ତ ତମେ ଠିକ ସେ ପାଣି ପିଆପିଇ କର ଘରେ ସମସ୍ତଙ୍କୁ ବି ଯତ୍ନରେ ରହିବାକୁ
ହୁଁ ଆମ ଘର ପାଖରେ ବି ଜଣଙ୍କୁ ଅଂଶୁଘାତର ସେ ଅଂଶୁଘାତ ହୋଇଯାଇଥିଲା ତେଣୁ ସେ ବହୁତ ଅସୁବିଧା ଉଁ କରିଥିଲେ ତ ତେଣୁ ମୁଁ ବି କୁହେକି ତୁମେ ବି ଯେବେ ବାହାରକୁ ଯାଅ ତ ଛତା ଧରି ଯାଅ ନହେଲେ ଏବେ କେତେ ନା କେତେ କଣ ଅସୁବିଧା ହୁଏ ଖରାରେ କହିବାକୁ ନାଇଁ।
ହଁ ସେଇଟା ତ ସତ କଥା ଆଜିକାଲିକା ଭଗବାନ ଯୋଉ ଖରା ଯୋଉ ଗରମ ମାନେ ବର୍ଷା ଦିନର ଆରମ୍ଭ ହେଲାଣି ହେଲେ ମଧ୍ୟ ତ ଖରାର ମାତ୍ରା କହିଲେ ନ ଚଳେ ବାକି ଛାଡ ଆଉ କିଛି ତ କହିବାକୁ ହବନି ନିଦ ନିଜ ସତର୍କତା ନିଜ ହାତରେ ନିଜ ସୁରକ୍ଷା ନିଜ ହାତ ଆମ ନିଜକୁ ହିଁ ଆମେ ନିଜକୁ ଜଗିବାକୁ ପଡିବ ହଉ ତମେ ବି ଦେଖିକି ରୁହ।
ହଁ ତମର ସେଟା ଖରା ହଉଛି ନା ନାଇଁ?
ହଁ ଏପଟେ ତ ବହୁତ ଖରା, ହଉ ଛାଡ ଦେଖ ସବୁ ତମେ ପଢା ପଢ଼ି କର ଠିକ ସେ ହେଲା ମୁଁ ଯାଉଛି ଟିକେ ମୋର କାମ ଅଛି ପରେ କଥା ହବା।
ହୁଁ ଟା ଟା।
ଆହୁ ଆର୍ ୟୁ ସିଓର ଟୁ ୟୁ ଣ୍ଟ ଟୁ ଡିସ୍କନେକ୍ଟ?